ଆଉ ସବୁ ଭଲ। ହଁ ମୁଁ କହିଲି ଆଉ ହଁ ମୁଁ ବହୁତ ଭଲ ଅଛି। ସେଇଆ ଆପଣ କେମିତି ଅଛନ୍ତି?
ମୁଁ ବହୁତ ଭଲ ଅଛନ୍ତି ଘର ଲୋକ ସବୁ ଠିକ ଅଛନ୍ତି ଆପଣଙ୍କର।
ହଁ ଘର ଲୋକ ବହୁତ ଅଛନ୍ତି ଖୁସିରେ ବହୁତ ମାନେ ଘର ଲୋକ ଠିକ ଠାକ ଅଛନ୍ତି ଆଉ ।ଯେହେତୁ ଏବେ ଉଁ ଛୁଟି ଚାଲିଥିଲା ବହୁତ ଦିନ ମୁଁ ଏବେ ଟିକେ ଘରେ ରହିଯାଇ ଥିଲି ବସା ବସି ବୁଲାବୁଲି କରୁଥିଲି। ଏବେ ଯେତେବେଳେ ଛୁଟି ଖୋଲିଗଲା ଏବେ ସବୁ ଚାକିରି ଚାକିର ସବୁ ଆଉ ଚାକିରି ଯିବାକୁ ପଡୁଛି ଆଉ ଘରେ ଟିକେ ବସି ବସି ଆ ଘର ଲୋକଙ୍କ ସାଙ୍ଗେ ଟିକେ ବହୁତ ଦିନ ଯେହେତୁ ମୁଁ ସକାଳୁ ଯାଉଥିଲି ନଅଟାରୁ ଆସୁଥିଲି ଆ ରାତି ନଅଟାରେ ଆସିଲା ପରେ ମୁଁ ବହୁତ କ୍ଳାନ୍ତ ହୋଇ ଯାଉଥିଲି ଟିକେ ଶୋଉ ଶୋଇ ତାପରେ ଟିକେ ଖାଦ୍ୟ ଖାଇ ପିଇକି ତାପରେ ମୁଁ ଶୋଇ ପଡୁଥିଲି। ଶୋଇ ପଡଥିଲି। ଟିକେ ଫୋନ ଚାଲେଇକି ଶୋଇପଡ଼ିଥିଲି। ଯେହେତୁ ଏବେ ରଜରେ କିଛି ଦିନ ଛୁଟି ଚାଲିଥିଲା ।
ଆଜ୍ଞା।
ଆଜ୍ଞା ମୋର ଘରେ ଆଉ ଟିକେ ବସିକି ଘରର ଟିକେ ବସିକି ଘର ଲୋକଙ୍କ ସାଙ୍ଗେ ଟିକେ ଆଟାଚ ହୋଇଯାଇଥିଲା। ଯାଇଥିଲି ମାନେ ଯୋଡିି ହୋଇଯାଇଥିଲି।
ମିଳିମିଶି ରହିଯାଇଥିଲେ ଆଉ।
ମୁଁ ଯାଇଥିଲି ଏବେ ଯେତେବେଳେ ଛୁଟି କଲି ଯାଉଛି ଆଉ କାମରେ ମନ ଲାଗୁନି ଆଜ୍ଞା କାମରେ ମନ ଲାଗୁନି ଆଉ। କାମ ଖୋଲିଲେ- କାମ ଖୋଲିଲେ ଗୁରୁବାର ଠାରୁ କିନ୍ତୁ ବିପର୍ଯ୍ୟ ଯାଇନି ଆଉ
ଆପଣଙ୍କ ରଜ ଛୁଟିରେ ଆପଣ କୁଆଡେ କୁଆଡେ କଣ ବୁଲିବାକୁ ଯାଇଥିଲେ।
ନାଇଁ ରଜରେ ମୁଁ କୁଆଡ଼େ ଯାଇପାରିଲିନି ଯେହେତୁ ରଜରେ ଟିକେ ଘରେ ବସିିଲି ବହୁତ ଦିନ ହେଲାଣି ଘର ଲୋକଙ୍କ ସାଙ୍ଗ କିଛି ସମ ସମୟ ବିତେଇ ନଥିଲି ଯେହେତୁ ମୁଁ କୁଆଡ଼େ ଗଲିଣିି ଘର ଲୋକଙ୍କ ସାଙ୍ଗେ ଟିକେ ଘରେ ରହିଲି। ଆଉ ଶେଷ ରଜ ଦିନ ପରିବାରକୁ ନେଇ ଗଲି ଧବଳେଶ୍ୱର। ଧବଳେଶ୍ୱରରେ ସେଠି ବୁଲାବୁଲି କରି ଏବଂ ବୁଲାବୁଲି କରି ସେ ଘରେ ଖାଦ୍ୟ ଖାଇ ଆ ବୁଲିିବାଲି ଆସିଲୁ ଆଉ। ଆପଣ କୁଆଡେଯାଇଥିଲେ କଣ କରଥିଲେ କହୁନାହାନ୍ତି ଆଉ ଟିକେ ଅଲଗା କହିବେ କିନ୍ତୁ ସେଇ ନିର୍ଦିଷ୍ଟ ଏକା କହିଲେ
ଆଜ୍ଞା। ଆଜ୍ଞା ମୁଁ ଯାଇଥିଲି ଆଁ ପୁରୀ।
ହୁଁ।
ଫାଷ୍ଟ ରଜରରେ ଆମେ ଯାଇଥିଲୁ ଆମ ସାଙ୍ଗମାନେ। ଏ କି। ଭାଇ ଦି ଜଣ ବଡ ଭାଇ ଦି ଜଣ ଆଉ ହେଲା ପୁରୀ। ପୁରୀ ଗଲୁ ଆମେ ଆମର ଟେଶନ ହେଲା। ଆମ ଷ୍ଟେସନରେ ବସିଲୁ ତିନିଟା ପଇଁଚାଳିଶରେ। ଟ୍ରେନେ ମାନେ ଛା ଛାଡିଲା ସେଠି ଟ୍ରେନେ କୋଡିଏ ମିନିଟ ଲେଟ୍ ଥିଲା।
ହୁଁ ଆଜ୍ଞା।
ଚାରିଟା ପନ୍ଦର ରେ ଗଲୁ ବାହାରିଲୁ ସେଠି ପହଞ୍ଚୁ ପହଞ୍ଚୁ ହେଇଗଲା ଆମକୁ ନଅଟା ସାଢେ ନଅଟା ଦଶଟା ରାତି। ଟେସନ ପୁରା। ଖାଁ କାଁ ଆମେ ଟିକେଟ୍ ବି କରିଥିଲୁ। ଟିଟି ବି ଜଗିଥିଲେ ଟି ଟି ଆ। ଟି ଟି ଆମେ ଗଲୁ ଟି। ଟି ଟି ଆମକୁ ମାଗିଲେ ଟିକେଟ ଆମେ ଦେଖେଇଲୁ। ଦେଖେଇଲିି ଆମେ। ଉଁ ଷ୍ଟେସନ ବାହାରକୁ ତ ଯାଇଛୁ ବର୍ଷା ଷ୍ଟାର୍ଟ ହେଲା ଆମେ ଆଉ କଣ କରିବୁ ଧଡପଡରେ ସବୁ ଜିନିଷ ଧରିକି। ପୁଣି ଟେସନ ଷ୍ଟେସନ ଭିତରୁକୁ ଆସିବା ପଇଲା। ଆସୁ ଆରା। ଆମର ଜଣ ଜଣେ ଭାଇ ଯାଇ ଥିଲେ ଖାଇବା ଆଣିବାକୁ ସେ ପୁରା ବର୍ଷାରେ ପୁରା ତିନ୍ତିକି। ତାକୁ ଥଣ୍ଡା ଜର ହେଇଗଲା ଆମ ମୁଣ୍ଡରେ ଆଉ। କିଛି ପଶିଲା ନାହିଁ ଆମେ ପୁରୀ ଯାଇଛୁ ପୁଣି ଛୁଆ ତିନଟା ବଡ଼ ଭାଇ ଜଣେ ଥଣ୍ଡା ଜ୍ୱରରେ ହେଇଗଲା ଆଉ ଜଣେ ତା ପାଇଁ ମେଡ଼ିସିନ ନବାକୁ ଯାଇଛନ୍ତି ରୁମ ଫୁମ କିଛି ନାହିଁ ସେ ଷ୍ଟେସନରେ ରାତିରେ ଶୋଇଲୁ ହାଲୋ।
ହୁଁ।
ଆଜ୍ଞା ସେ ଷ୍ଟସନରେ ରାତିରେ ଶୋଇଲୁ। ଉ ମେଡିସିନ୍ ଖାଇ କି ବଡ଼ ଭାଇ ଶୋଇଲେ। ତାକୁ ଆମେ ଯା ଆ ଥିଲୁ ଡ୍ରେସ ପଟା ତାଙ୍କୁ ମାନେ ତାଙ୍କ ଉପରେ ପକେଇଦେଲୁ। ଆଉ ବେଡ଼ସିଟ୍ ତ ନଥିଲା ସେଠି କର ଘରିବା ପାଇଁ ନା। ସକାଳୁ ତାଙ୍କ ର। ଜଗାଙ୍କ ଦୟା ଦୟାରେ ଉମ ଭାଙ୍ଗର ଦେ ଦେହ ଠିକ ହେଇଯାଇଥିଲା ତା ଦ୍ଵାରା ଆମେ ସ ସକାଳୁ ବାହାରି ଗଲୁ ସିଧା ପୁରୀ।
ଆଜ୍ଞା।
ସମୁଦ୍ରକୁ ଡାଇରେକ୍ଟ ପଳେଇଲୁ। ସମୁଦ୍ରରୁ ଗା ଦେଇ ସେଠି ସମ ସମୁଦ୍ର କତରେ ଗୋଟେ ମାନେ ଲାଟିନ୍ ଥିଲା ମାନେ ଶୌଚାଳୟ
ହୁଁ
ତାଥହରେ ଆମେ ଡ୍ରେସ ପଟା ଧଥା ଲୁଣି ପାଣି ଯେହେତୁ ଦେହ ଫେଅ ମାନେ ଅ ପିଠାଲିଆ ଲାଗିବ
ହଁ
ସେଠି ଆମେ ଡ୍ରେସ ପେଟ ଧୋଇ ଧାଇ ମାନେ ଗାଧାଆ ଆ ଭିତରେ ଗାଧୁଆ କରିକି ବାହାରିଲୁ ଜଗା ଦର୍ଶନ ଦେଖି ଜଗା ଦର୍ଶନ ସେ ଯୋଉ ବାର୍ଗେଟରେ ଆମେ ଠିଆ ଠିଆ ହେଇ ବହୁତ ଭିଡ ଥିଲା ତା ଦେହ ଚାପିଚୁପ ହେ ଆମେ ଠାକୁରଙ୍କ କତିକି ଗଲୁ ଦେଖା କରି
ହ
ହ୍ୟାଲୋ
ହୁଁ କୁହନ୍ତୁ ସୁଭାଯାଉଚି
ଠାକୁରଙ୍କୁ ପୁରା ଭଲସେ ଦେଖିଲୁ ତିନି ଠାକୁରଙ୍କୁ ଆମେ ଦେଖି ଭାରି ପଡିଲୁ ଆମେ ପୁଣି ଆମ ଘରକୁ ଏଟା ଫାଷ୍ଟ ରଜରେ ଆମେ ବୁଲି ଲ
ହଁ
ଆ ସେକେଣ୍ଡ ଆମେ ଯାଇଥିଲୁ ଆମ ଉ ଚଣ୍ଡିକୋଲ ପ୍ରସିଦ୍ଧ ମହା ମହାବିନାୟକ ମନ୍ଦିର
ହଁ।
ଆଜ୍ଞା ଗଲୁ ଆମେ ସକାଳୁ
ହୁଁ।
ଏଠିକି ମହାବିନାୟକ ମନ୍ଦିର ଗଲୁ ପାର୍କ ଗଲୁ। ପାର୍କ ରେ ବି ବିଭିନ୍ନ ପ୍ରକାର ଜୀବଜନ୍ତୁ ଦେଖିଲୁ।
ଆଜ୍ଞା।
ଆଜ୍ଞା ଆପଣଙ୍କ ଆଡେ ସେ ମାନେ ପାର୍କ ଅଛି, କିଛି ମାନେ ଯେମିତି ଜୀବଜନ୍ତୁ ତା ଦେହରେ ସାପ ମାଙ୍କଡ ହାତ
ନାଇଁ। ଆମ ଯେହେତୁ ଆମେ ଏବେ ରହୁଛୁ। କଡି ସେଥିରେ ଆମେ ତ ପ୍ରକୃତି ପ୍ରାକୃତିକ ଭାବେ ସବୁବେଳେ ଆ ଜୀବନ୍ତୁ ଜୀବନ୍ତୁ ଗୁଡିକ ନୁହେଁ ଯେପରି ସାପ ପକ୍ଷୁପକ୍ଷୀ ଆମେ ନିତ୍ୟଦିନ ଜୀବନରେ ଦେଖୁଛୁ। ସେଥିରେ କିଛି ନାହିଁ ଆପଣ। କହିଲେ ଦେଖିବା କଥା ଠିକ ଅଛି, ଆପଣ ଏ ନିକଟସ୍ଥ ଆମ ନିକଟସ୍ଥ ଏରିଆରେ କୋଉଠି ପାର୍କ ନାହିଁ କିମ୍ବା କୌଣସି ଆ ମଧ୍ୟ ଚିଡିଆଖାନା ମଧ୍ୟ ନାଇଁ। ଏଠୁ। ତୁ ଚାଳିଶ ଦ ଗୋଟେ କିଲୋମିଟର ଯିବାକୁ ପଡିବ ଆମକୁ। ଗୋଟେ ଯଦି ଯଦି ମତେ ଆମକୁ କିଛି ଚିଡିଆଖାନା ଯିବାକୁ ହବ। ହଁ। ଆଜ୍ଞା ମୁଁ ଭାବୁଛି କିଛି ଦିନ ତଳେ ଯେ ତୁ ଗୋଟେ ଜଣେ ଘର ପାଖାର ଜଣେ ଭାଇ ଜଣକ ସିଏ ଘର ଘରୁ ବି ଭାବଥିଲେ ବୁଝିଲେ କି।
ଆଜ୍ଞା।
ସିଏ ଘର କରି ଦେଇଛନ୍ତି।
ଆଜ୍ଞା।
ଛନ୍ତି ସେ କଣ ହେଲାକି ପ୍ରଥମେ ତ ସୁଖ ଦେଇଥିଲେ। ହୁଁ ସପଦେ ହୁଁ ଶୁଭ ଦେଇ, ପୂଜା କରି ତାଙ୍କର ଘୋଳା ଆରମ୍ଭ କରି କର୍ମ ଟାକୁ ଆରମ୍ଭ କଲେ କାମ ଟାକୁ ଆରମ୍ଭ କଲେ। ଆରମ୍ଭ କଲେ ତଳେ କାମ ଟିକେ ଶେଷ ଶେଷ କ ଛାତ ଟିକେ ପଢି ସାରିଲାଣି। ଆଜ୍ଞା ବା। ଛାତରେ ପଢି ସାରିଲା ପରେ ଯେ ତାଙ୍କ ନିକଟସ୍ଥ ଜଣେ ଥିଲେ ତାଙ୍କ ନିକଟସ୍ଥ ଯୋଉ ଜମିର ଯିଏ ମାଲିକ
ଆଜ୍ଞା।
ଅଭିଯୋଗ କଲେକି ଆପଣ ଆଉ ମୋ ଜାଗାରେ ହଁ ଘରଟି କରିଛନ୍ତି।
ଆଜ୍ଞା।
କିଛି ମାନେ କିଛି ଜାଗା ମୋର ଅଛି। ଯେହେତୁ ଅଛି କହିଲେ ସିଏ ଯିଏ ଘର କରି ଯାଇଛନ୍ତି ସେ ନାରାଜ କି ଏଟା ମୋରି ଜାଗା କି ସିଏ ଦୁଇ ଜଣ ଯେତେବେଳେ ମାପଚୁପ କରାଗଲା ଆଉ ଜଣେ ମାନେ ଜଣକୁ ଡକା ହେଇକି ଅମିନକୁ ମପା ଚୁପ କରାହେଲା ଗୁଝୁଚନ୍ତି କଣ ହେଲା କି ସେ ଜାଗାଟି ବାହାରିଲା ମାନେ ଆଙ୍କର କି ସେ ଯୋଉ ଅନ୍ୟ ଲୋକଟି କହୁଥିଲା କି ମୋ ଜାଗାରେ ଆପଣ ଘର କରଛନ୍ତି। ସେ ଲୋକଟିର ବାହାର ଲାକି କିଛି ଜାଗା ସିଏ କରୁଛନ୍ତି। ମାନେ କିଛି ଜାଗା ତାଙ୍କର ରହୁଛି।
ଘର କରିଛନ୍ତି ଆଉ। ତାଙ୍କ ଜେଗାରେ ଆଉ।
ଥଣ୍ଡା ହେଇଯାଇଚି ଟିକେ। ଆଉ ଖରାବେଳେ ଯାଇଥିଖଟ
ନା।
ହଁ କିଛି ଜାଗା ତାଙ୍କର ରହିଯାଇଛି ରହିଯାଏ ଯେତେବେଳେ ଆ ସିଏତ ପ୍ରଥମ ଭୁଲ ହେଇଛି। ମାନେ ପ୍ରଥମ ଭୁଲଟା ହଉଛି ଯିଏ ଘର କରୁଥିଲେ ସିଏ ପ୍ରଥମେ ଜାଗାଟିକୁ ମାପ କରିଥାନ୍ତେ କିମ୍ବା ପଚାରିଥାନ୍ତେ। ତାକୁ ପଚାରିଥାନ୍ତି ଜାଗାର ମାଲିକ ଆଉ କିଛି ନିକଟସ୍ଥ ଜାଗା ମାଲିକ ମାନେ ଡାକିକି ବଗଚ କରି କଥାବାର୍ତ୍ତା ହେଇ ଆପଣ କରୁ ତାହାଲେ ଏ ଭୁଲ୍ ରଇଲା। ସେ କରିଦେଇଛନ୍ତି ଆଉ ଘରର ଯୋଉ ଜାଗାର ମାଲିକ ଯିଏ ଅଛନ୍ତି କିଛି ଜାଗାର ତାଙ୍କର ଭୁଲ ହଉଛି ସିଏ ମଧ୍ୟ କହିବାର ଥିଲେ ଆଗରୁ କହିବାର ଥିଲା କି ଇଏ ମୋ ଜାଗା ତୁ। ଏତିକି ଅଛି । ଆଉ ଯେତେବେଳେ ଘର ଟିକ ସିଏ ଛାତ ପକେଇବା ଅବସ୍ଥାକୁ ଆସି ଆସିସାରିଲାଣି ଆପଣ ଏବେ କହୁଛନ୍ତି କି ଏ ଏକାଠି ମୋର କିଛି ରହିଅଛି, ତାହେଲେ ଆଉ ସିଏ ଏବେ କଣ କରିବେ ସିଏ ନା କଣ କରିବେ କୋଉନାହାନ୍ତି ଘର କରିସାରିଲେଣି?
ଆଜ୍ଞା।
କଣ କରିବା ଆପଣ ଭାବୁନାହାନ୍ତି?
ମୁଁ ଭାବୁଛି କିଛି କରିପାରିବିନି।
ଆଜ୍ଞା ସେଠି କିଛି କରିପାରିବନି ଯେହେତୁ ଇଏ ଆଜ୍ଞା। ସିଏ ତାହେଲେ ସେ ଘର ମାଲିକଟି କହିଲେ ଆପଣ କହୁଛନ୍ତି ଆପ ଘରେ କିଛି ଜାଗା ମାନେ ଯଦି ଜାଗା କିଛି ଆପଣଙ୍କର ଅ ମାଡି ବସିିକି ରଖିଛି କି ଘର କରିଦେଇଛି ଭୁଲରେ। ତାହେଲେ ଆପଣ କିଛି ଟଙ୍କା ନିଅନ୍ତୁ ଆଉ ମତେ ସେ ଜାଗାଟିକୁ ଦିଅନ୍ତୁ କିମ୍ବା ଆପଣ ଯେତିକି ଯେତିକି କହୁଛନ୍ତି କୁହନ୍ତୁ ମୁଁ ଆପଣଙ୍କୁ ସେତିକି ଟଙ୍କାଟି କଣ କରିବି ଦେବି ବୁଝିଲେ କି?
ଆଜ୍ଞା।
ଆଜ୍ଞା ଯେତେବେଳେ କହିଲେ ଦେବି ଇଏ କିନ୍ତୁ ଯୋଉ ଅନ୍ୟ ଲୋକଟେ ଥିଲେ ସିଏ କିନ୍ତୁ ମାନିବା ନଥାଏ ତାଙ୍କର ହିଂସା କିମ୍ବା ଅନ୍ୟ କିଛି କାରଣ ଯୋଗୁ ତାର ବ୍ୟକ୍ତିଗତ କାରଣ ଯୋଗୁ। ସେ କହିଲେ କି ନା। ନା ମୁଁ ଟଙ୍କା ନେବିନି କିଛି ନେବିନି ମୋ ଜାଗା ମୁ ନେବି ଆପଣ ଘର କରିବା, ଆଉ ସେ। ଏତି ଘର କରିଥାନ୍ତୁ ଆପଣ ଘର ଆଣିିଥାନ୍ତୁ କିନ୍ତୁ ମୁଁ ସେତିି ଜାଗା ନେବି।
ଆଜ୍ଞା।
ବୁଝିଲେ, କି ଆ ଜଣଙ୍କର ବହୁତ ଚୁକ୍ତି ହେଲା ପାଟିତୁଣ୍ଡ ହେଲା ଝଗଡା ହେଲା ସିଏ ଗଲା। ଆପଣ ଯୋଉ ତାପରେ ଆପଣ ଯଦି ଘର କରୁଛନ୍ତି ତାହେଲେ। ଆପଣଙ୍କୁ ଏଇଟା କହୁଛି ଯେ ଆପଣ ନିଜ ନିକଟସ୍ଥ ଲୋକମାନଙ୍କୁ ଡାକି। ବାମ୍ଫ ଯେମିତି ଜିବ ଠିକ୍ ସେ କରଇ ଦିଅନ୍ତୁ, କରି ସାରିଲା ପରେ ଆପଣ ଘରଟିକୁ ଆରମ୍ଭ କରନ୍ତୁ। କାରଣ ପରେ କି ଯଦି ଆପଣଙ୍କୁ ମାନେ । ମୋ ଜାଗାରେ ଘର କରୁଛୁ ଇଏ କରୁଛୁ, ସେଥିପାଇଁ କରୁଥିଲି ଏବେ କିନ୍ତୁ ଭାଗ୍ୟ ମାନେ ସୌଭାଗ୍ୟ ବଶତଃ ଭଗବାନଙ୍କ ଦୟାରୁ ସେ ଜାଗାର ଯିଏ ଅନ୍ୟ ମାଲିକ ଥିଲେ ଯୋଉ କିଛି ଅଂଶଜାର ଥିଲା ସେ ଘରରେ । ସିଏ କହିଲେ କି ସେ କହିଲେ କି ଆଜ୍ଞା ଠିକ ଅଛି, ମୁଁ ରହୁଛି କାରଣ ମୁଁ ଏବେ ଟିକେ ଯିବି ଆପଣଙ୍କ ସାଙ୍ଗରେ ପରେ କଥା ହେଉଛି ତେବେ ଆଉ। ଆଜ୍ଞା ନମସ୍କାର।